ଆଜ୍ଞା ବାନ୍ଧବୀ
ବାନ୍ଧବୀ ପ୍ରଣାମ ଶୁଭ ସକାଳ କଣ କରୁଛ କି
ହଁ ପ୍ରଣାମ ଶୁଭ ସକାଳ ଏଇ ଟିକେ ଆସିଥିଲୁ ଏଇ ପା ଯୋଉ ବଗିଚା ଆଡ଼େ ବୁଲିବା ପାଇଁ ଆଉ
ଆ ଆଜି ତ ଆମର ଏଇ ପୋଖରୀ ଟା ଧରା ହଉଛି। ଆଉ ସେଥିରୁ ଭାରି ହଁ ମାଛ ଧରିବାରେ ଆଜି ବାରଟା ଅଛି। ଆଉ ଛୁଆକୁ କାହାକୁ ବଠେଇବ ନହେଲେ ଏଇ ଉ-ଉ ଉମ୍ ଗଡିଶା ମାଛ ରା ବହୁତ ଅଛି। ସେଇଥିରୁ ଦିଟା ଦେଇ ପଠେଇବି। ଆଉ-ଉ-ଉ ଝୋଳ କରିଦବ ଆଉ।
ହଁ।
ହଁ ଏଇ ପାଣି ତ ଅ ନାଇଁ ଅଳ୍ପ ଟୋପେ ଟୋପେ ଥିଲା ବଗ ଖାଇଯାଉଛନ୍ତି। ଆଉ ସେଇଥିପାଇଁ ଏଇ ଛୁଆଙ୍କୁ ଡାକିକି ମୁଁ କହିଲି ଆସ ଗୋଳେଇ ଦବା ଖାଲ ଟା ଯେତିକି ବାହାରିବ ଆଉ ଏଇ ଦିଟା ଅ-ଅ-ଅ ଗଡିଶ ବଡ ବଡ ଦିଟା ଗଡିଶ ଅଛି। ଜାଣିଛନ୍ତି ନା ଗଡିଶ ପୋଡା ମାଛ ଟା କେଡେ ସୁନ୍ଦର ଲାଗେ।
ହ କି ଆଉ ତାର ପ୍ରସ୍ତୁତି ଟା କେମିତି ଟିକେ କହୁନାହା
ଆଉ ଜାଣିନ ତମେ
ନାଇଁ ଆମ ଏଇ ସହରୀ ଅଞ୍ଚଳରେ କାହିଁ ସେ ପୋଡା ଫୋଡା ହଉଛି ସେଇ ତ ସବୁ ଚିକେନ ଖାଇଲେ
ହଁ କୁକୁଡ଼ା ମାଉସର କଣ ଭଲ ଲାଗେ ଖାଇବାକୁ ଆମେ ହେଇଗରା ଖାଉନୁ। କୁକୁଡା ମାଉଂସକୁୁ ମୁଁ ଜମା ଭଲ ପାଏନି। ଏଇ ଚୁନା ମାଛ ଟିକେ ଖାଏ। ଏଇ ଯୋଉ କଙ୍କଡା ହୁଏ, ଏଇ ବିଲ ଯେତେବେଳେ ଏ ରୁଆ ପୋତା କରନ୍ତିନି କାଦୁଅ କରନ୍ତିନି ସେଥିରୁ ବିଲ କୁଙ୍କଡା ବାହାରାଇ। ସେଇଆକୁ ଆଣନ୍ତି। ହଁ ତାକୁ ଆଳୁ, କଖାରୁ, ଡଙ୍କ ପକେଇକି ଝୋଳ କରିଦେଲେ ବି ଭଲ ଲାଗେ କଙ୍କଡା ଝୋଳ ଟା ନାଇଁ ଆମ ଶଶୁର ଯିଏ ସିଏ କହିବେ ଗରି ମାଛ ପୋଡିକି ଛେଚି ଦେଲେ ସେ ଭାତ ଖାଇଦେବେ। ଏବେ ଏଇଠରେ ତ ବେଲେଇ ନେଖା ଭାତ ଉଠିଯିବ ଆଉ ଏତେ ଜିନିଷ କଣ କରୁଛ। ତାଙ୍କର ମାଛ ପୋଡା, ଶୁଖୁଆ ପୋଡା ଏ ଯ ଭେଣ୍ଡି ପୋଡା। ଉ ମାନେ ନରମ ଜିନିଷ ଟିକେ ଖାଇବେ ତାଙ୍କର ଟିକେ ଦାନ୍ତ ପଡିଗଲାଣି।
ହୁଁ ହୁଁ।
ଜିନିଷ କାମୁଡିକି ଚୋବେଇକି ଖାଇ ପାରିବେନି ସେଇଥିପାଇଁ ଏଇ ଏଇ ଗାଡିଆ ଟା ଧଡରୁଛୁ ଆଉ ଯଦି ବାହାରେ ଗଡିସା ଫଡିସା ଚୁନା ନା ମାଛ କଣ ଦିଟା ଦେଇଦେବି ଉୁଁ ଯୋଉ ଇଏ କରିବ ଗଡିଶା ମାଛ ଟାକୁୁ କଣ କି ଏଇ ଚୁଲି ଲଗେଇଥିବ ସେ ମାଛକୁ ସେ ମାଛକୁ ତାକୁ ମାରିକି ଜିଅଣ୍ଟା ପକେଇବନି ଚୁଲିରେ ସେ ଛଟ ପଟ ହେବେ ଏଇ ମ୍-ମ୍ ମାରି ଦେଇକି ତାକୁ ପକେଇବ ସେ ପୋଡି ପାଡି ବେଶୀ ପୋଡିବନି ନା ବେଶୀ କଞ୍ଚା ରହିବ ଭଲ ଲାଗିବନି। ତାକୁ କଣ କି ଶୁଖିଲା ଲଙ୍କା, ଏ ରସୁଣ ତା ଧିରେ ନୁଣ ବାଛିବା ପାଇଁ ଜିରା ଗୋଟେ ଦିଟା ପକେଇବ ବହୁତ ପକେଇବନି ସେଟା ଜିରା ଟା ଗନ୍ଧେଇବ। ତାକୁ ଏଇ-ଇ-ଇ-ଇ ଶିଳରେ କଣ କରିବ କହିଲ ଆଗେ ତାକୁ ଚିକଣ କରିକି ବାଟିଦବ। ସେଇ ଯୋଉ ନଙ୍କା ହରିକାଙ୍କୁ ତାର ମାଛକୁ ଧୋଇ ଧାଇକି ରଖିଥିବ। ସେଇ ମାଛ କ କଣ କରିବ ସେଇ ଶିଳରେ ଛେଚି ଦବ ସେଇଟା ଟିକେ ଦର ଦର ଛେଚା ହବ ସେଇଗୁଡା ଚି ଚିକଣକି ବାଟିଲେ ଭଲ ଲାଗେ ନା ଦର ଦର ଛେଚା ହେଇଥିବ ଏଇ ବିଅଳି ଚାଉଳ ଯୋଉ ଘରେଇ ବସେଇକି ଯୋଉଟାକୁ ଉଷୁନା ଭାତ ବିୟଳି ସେଇ ଚାଉଳ ଭାତ ଭାତ ଟା ତା ଦେହରେ ଖାଇଦବ କେତେ ସୁନ୍ଦର ଲାଗିବ ଲୋ ସେ ଭାତ ଖାଇଲେ।
ହୁଁ
ହଁ ମୋ ଶାଶୁର ଙ୍କର ଭାରି ଭଲ ସେ ସେଇ ଭାତ ଦେଇ ସେ ଛେଚାକୁ ଦେଇଦେଲେ ସେି ଆଉ ତୁଣ ଶାଗ କିଛି ଖାନ୍ତିିନି
ହୁଁ ଆଉ ପାଟି ତ ପାଟିରେ ତ ସେ କିଛି ଖାଇପାରିବେନି ଚଟଣୀ ଆଉ ଉଁ ଡାଲି ହେରିକା ଖାଇବେ ଆଉ।
ଡ଼ା ଗରମ ଭାତ ଖାଇଲେ ମାନେ ଯୋଉ ତତଲା ଭାତ ସବୁବେଳେ ଡାଲି ଡାଲି ଟା ନହେଲେ ସେ ଖାଇପାରିବନି ଡାଲି ଏଇ କୋଉ ଦିନ ବିରି ଡାଲି ଟିକେ କରିଦ କୋଉ ଦିନ ଏଇ ମୁଗ ଡାଲି ଟିକେ କରିିଦିଏ।
ହୁଁ ସେଥିରେ ବହୁତ ପରିମାଣରେ ପୋଷଣ ଅଛି
ଆମର ବେଶୀ ମୁଗ ଡାଲି ହୁଏ। କାରଣ ଆମର ବିଲରେ ସେଇଗୁଡା ହଉଛି ଚାଷ କରାଯାଉଚି। ମୁଗ, କୋଳଥ ବିରି ଏଇ ଡାଲି ଆମର ସବୁ ଏଇ ଅସାର ମାସରେ ଖାଲି କୋଳଥ ଡାଲି ଅଟା ଡାଲି
ତମର ସବୁ କି କି ଇ ଫସଲ ହଉଚି
ଧାନ ହୁଏ ଏ ପ୍ରାୟତଃ ଧାନ ହୁଏ ତାପରେ ମୁଗ ଓ ଧାନ ପରେ ପରେ ମୁଗ ପକା ହୁଏ। ବିରି
ଆମର ସବୁ ଏବେ ତ ଧାନ ବୁଣାବୁଣି ଅଧା ଲୋକ କରିଚନ୍ତି। ଆଉ ଅଧା ଲୋକ ସବୁ ବୋଧେ ରୁଆପୋତା କରିବେ। ଏ ପାଣି ଫାଣି ନାହିଁ ବୋଲିକି ଆଉ
ମରୁଡ଼ି ପଡିବ ବୋଲି ସେଥିପାଇଁ ଅଧା ଲୋକ କରୁନାହାନ୍ତି ଚାଷ।
ନାଇଁ ମୁଁ ଏଇ ବାରିରେ ସୋଉ ଗେଣ୍ଡୁ ତଳି ହେରିକା ପକେଇଥିଲି। ଏଇ ଆସିଲାରେ ହବନି କି ମଗୁସୁର ମାସ। କାର୍ତ୍ତିକ, ପୁଷ, ମଗୁସୂର ହବ ଆ କା ହଁ ହଁ କାର୍ତ୍ତିକ ମଗୁସୁର ମାସ ବେଳକୁ ସବୁ ଗେଣ୍ଡୁ ଫୁଲ ଆମର ସେଇଗୁରା ସବୁ ତଳିରେ ପକେଇକି ବିଲ ଚାରି ପାଞ୍ଚ ଗୁଣ୍ଠୁ ଖଣ୍ଡେ ତାକୁ ସବୁ ଆମର ଇଏ ହବ ରୁଆ ହବ ସେଇ ଗଛ ଯେମିତି ତଳି ପଡିଥିବ ଗୋଟେ ଗୋଟେ କରିକି ରୁ ହୋଇବ ଆମର ବଗିଚା ପୁଣିଆ କର
ହୁଁ ହୁଁ ନର୍ସରୀ ବୋଧେ ତମର ଅଛି ଆଉ।
ହଁ ଆମର ଏ ଇଏ କରନ୍ତି ଆଉ ବେପାର କରନ୍ତି। ଆମ ଶଶୁର ହେରିକା ନେଇକି ଫୁଲ ନେଇକି ଏଇ ବଜାର ଆରେ ଦିଅନ୍ତି, ଏ ଗାଁ ଗଳିରେ ବି ଖୋଜିଲେ ନିଅନ୍ତି।
ଗେଣ୍ଡୁ ଫୁଲଟା କରିଲେ ଏ ଯୋଉ ମାଣବସା ଯୋଉ ହବ ଗୁରୁବାରେ
ହୁଁ ଆମ ଆଡେ ତ ଫୁଲ ହରିକା କିଛି ମିଳୁନି ସେ ଯାହା ବଜାରରୁୁ ଯା କିଣିକି ଆଣିବୁ ପୂଜା କରିବୁ ନହେଲେ ସଜ ଫୁଲ ତ ମିଳୁନି ଆମକୁ।
ନାଇଁ ଆଉ। ଘରେ ପାଖରେ ସିନା ହେଲେ ତା ହାତରେ ପଠେଇ ଦେଲେ ନହେଲେ ପୂଜା ପାଠ କରନ୍ତ।
ଆଉ କେତେ ଦୂର ଦୂରରୁ ଆସିକି ବି ଯିଏ ଜାଣିଚନ୍ତି କେତେ ଦୂର ଦୂରରୁ ଆସିକି ବି ନଉଚନ୍ତି।
ହଉ ଦେଖିଆ ଏବେ ହଉ ଏଇ ଛୁଆ ଟିକେ ବଡ ବଡ ହେଇଗଲେ। କହଲେ ସେଇଗୁଣା ସାଇକଲରେ ଲଖିବେ।
ଆଉ। ବାଡିରେ ସବୁ କଣ କରୁଛନ୍ତି, ତ ତମର ବାଡି ଫେରି ନାହିଁ?
ହଁ ଆମର ବାଡି ଅଛି ଫୁଲ ଲାଗିଛି ପ୍ରତ୍ୟେକ ଦିନ ପୂଜା କରିବା ପାଇଁ ସେମିତି ମାନେ ବେଶୀ ନୁହ ଟଗର ଫୁଲ ଗୋଟେ ଛୋଟ ଗଛଟେ ଅଛି। ଆଉ ମନ୍ଦାର ଫୁଲ ଗୋଟେ ଛୋଟ ଗଛ ଛୋଟ ଅଛି ଏତିକି ଆଉ।
ବାରି ଫାରି ଅଛି। ଏଇ ବିଲ ଟା ନାଗିଛି ବାରିକୁ ସେଇଠି ଗେଣ୍ଡୁ ଫେଣ୍ଡୁ ଗଛ ତଳି ପକେଇକି ନଗଉଛୁ। ଏଇ ବାଡି ର ଯୋଉ ଢିଅଟାରେ। ସେଇଠିଆରେ ଉଁ ଶାଗ ମଞ୍ଜି ନେଉଆ ନେଉଟିଆ ମଞ୍ଜି। କସଲା ମଞ୍ଜି। ଆଉ ଖଡା ମଞ୍ଜି କୋଶଳ ର ଏକା ପାଗ ହେଲାନି ଖଳରେ ଭଲ ହେଇଥିଲା ପୁଷୁ ମାସ। ସେ ଖରା ନଗେଇଥିଲି। ମୁଁ କହିଲି ରୋଇଦେମି ଟିକେ ଏ ଝିପି ଝିପି ବର୍ଷା ହେଲେ ତାକୁ ରୋଇଦେଲେ ସେଠିକି ଜୁତି ଓସା ବେଳକୁ ସେ ଖଡା ରା ବାହାରିବ ତା ମୂଳ କେଡ଼େ ସୁନ୍ଦର। ଲାଗିବ ଏଇ ଘାଣ୍ଟ ତରକାରୀ ଯୋଉ ହୁଏ। ସେଇଥେରେ ସବୁ ପଡ଼େ ଆଉ ସାରୁ ଦିଟା ତାସ ବି ଆମର ହେଇଥିଲା।